ହଁ ଅପା ନମସ୍କାରେ।
ସାର୍ ନମସ୍କାର।
ଆଉ ଆପଣ ଫୋନ ଫୋନ କରୁନାହାନ୍ତି ବୁଲିିବାଲି ଗଲେଣି ଆଉ। କଣ ଯାଇ ଆପଣ ସହରରେ ରହି ସହରରେ ଯାଇ କଣ ରହିଲେ ଆପଣ ଗାଁଲୋକ ଗାଁକୁ ଟୋଟାଲି ଭୁଲିଗଲେ ଆପଣ ଆଉ।
ନାଇଁ ନାଇଁ ମୁଁ ଜମା ବି ଭୁଲିନି ସବୁ ମନେ ଅଛି।
ମନେ ଅଛି?
ଆମେ କୋଉ ସହରକୁ ପଳେଇଲୁ କି ଫରେନ୍?
ନାଇଁ ଆପଣ ଯାଇ ଭୁବନେଶ୍ୱରରେ ରହିଲେଣି ଯାଇ ହେଇଗଲାଣି ଦଶ ବର୍ଷ ହେଲାଣି ଦଶ ବର୍ଷ ହେଲାଣି ଘରକୁ ଆସି ନାହାନ୍ତି ଆପଣ।
ହଁ
ଆଉ ଗାଁ ଆଡେ ଆସିବେ ନା ଆଉ ଜନ୍ମଭୂମିକୁ ଆ ଆପଣ ଭୁଲି ଯାଉଛନ୍ତି ନା।
ମାତୃଭୂମି ମାତୃଭାଷାର ମମତା ଜାହୃଦେ ଜନମୀ ନାହିଁ ତାକୁ ଯେବେ ଜ୍ଞାନୀ ଗଣରେ ଗଣିବ
ନାହିଁ ଆଚ୍ଛା ଆପଣଙ୍କର ତ ଏତେ ଜ୍ଞାନ ଅଛି ଆ ଆପଣ ଗାଁକୁ ଆସୁନାହାନ୍ତି କଣ ପାଇଁ ଦଶ ବର୍ଷ ହେଲାଣି ଆଜି?
ନାଇଁ ଆମେ ମଝିରେ ମଝିରେ ଯାଉଛୁ ଆପଣଙ୍କର ଭେଟ ହବନି ଆଉ।
ଆଚ୍ଛା ଆଚ୍ଛା ଆପଣ ଲୁଚି ଲୁଚି ପଳଉଛନ୍ତି ଆମେ ତ ସବୁବେଳେ ଗାଁ ରେ ପ୍ରେଜେଣ୍ଟ ରହୁଛୁ ନା। ଆମେ କେମତି ଦେଖିବାକୁ ପାଉନୁ ଆପଣଙ୍କୁ?
ଆପଣ ୟଙ୍ଗ୍ ଜେନରେସନ୍ ଆପଣ ଏପଟ ସେପଟ ଗାଁରେ କୋଉଠି ଭ୍ରମର ରକମର ବୁଲୁଥିବେ। ଆ ଆପଣ କଣ ପାଇବେ?
ଆଚ୍ଛା। ଆପଣ ଆସୁଛନ୍ତି କଣ ମାନେ ଛୁଟି ନେଇକି ଦଶ ଦିନ ପାଇଁ ଆସୁଛନ୍ତି ନା ମାସକ ପାଇଁ ଆସୁଛନ୍ତି କେମତି କଣ ଆସ ସୁଛନ୍ତି ଆପଣମାନଙ୍କ ଛୁଟିରେ?
ଆମେ ଯୋଉଦିନ ଯାଉଛୁ ସେଇଠି ଦି ଦିନ ରହିକି ତୃତୀୟ ଦିନକୁ ପଳେଇ ଆସଛୁ ଆଉ।
ଆଚ୍ଛା ବେଶୀ ଦିନ ଆପଣ ରହୁନାହାନ୍ତି? ଆଚ୍ଛା ପ୍ରାୟତ ସେଥିପାଇଁ ଆମର ଭେଟ ହେଇ ହଁ କୁହନ୍ତୁ।
ନାଇଁ ଗାଁ ରେ ଯେହେତୁ ବହୁତ ଭଲ ଭଲ ସ୍କିମ୍ ସବୁ ଆସୁଛି। ଆମର ଗାଁରେ ଗୋଟେ ଯେଉ ଘର ନମ୍ବର୍ ଟେ ଅଛି ଆମେ ସେ ସ୍କିମ୍ ରୁ ସବୁ ଲାଭ ଉଠେଇବା ଲାଗି ଗାଁକୁ ମଝିରେ ମଝିରେ ଯାଉଛୁ।
ଆଚ୍ଛା ଆଚ୍ଛା ଏମତି ତାହେଲେ କଣ ମୁଁ ଆପଣଙ୍କୁ କହିବି। ଆଉ ଆ ଆପଣଙ୍କୁ ଏତେ ଅଭାବ ହେଲା ଏତେ ପଇସା ରୋଜଗାର କରୁଛନ୍ତି ସହରରେ। ଆଉ ଆପଣ ସ୍କିମ୍ ପାଇଁ ଗାଁକୁ ଆସୁଛନ୍ତି। ମୁଁ ଭାବିଲି ଗାଁ ର ଗାଁ ର ଗାଁ ର ଉନ୍ନତିକରଣ ପାଇଁ ଆପଣ ଗାଁକୁ ଆସୁଛନ୍ତି। ଗାଁର ଅନୁଷ୍ଠାନରେ କିଛିଟା ଦାନ କରିବାକୁ ଆସୁଥିବେ ଗାଁକୁ। କିନ୍ତୁ ଆପଣ କହୁଛନ୍ତି ସ୍କିମ୍ ପାଇଁ ଆସୁଛନ୍ତି ଗାଁଣ କୁ ଗାଁକୁ।
ହଁ ସେଇଟା ବି ଆ, ସେଇଟା ବି କରୁଛି।
ଆଚ୍ଛା ଏ, ମନ୍ ନ୍ଦିରର ମନ୍ଦିରର କାମରେ ଏବଂ ଗାଁ ର ଅନୁଷ୍ଠାନରେ ଆପଣ ମଧ୍ୟ ଯୋଗ ଦଉଚନ୍ତି।
ଆଜ୍ଞା।
ଯା ହଉ କଥାଟି ଶୁଣିକି ଆପଣଙ୍କଠୁ ମୋତେ ଭଲ ଲାଗିଲା। ମୁଁ ବହୁତ ଆନନ୍ଦିତ। ଗାଁ ଟା ଗାଁ କାମରେ ଆପଣ ପଇସା ବିନିଯୋଗ କରୁଛନ୍ତି ଏବଂ ସହଯୋଗ ମଧ୍ୟ କରୁଛନ୍ତି ଗାଁର ଉନ୍ନତିକରଣ ପାଇଁ।
ଆଜ୍ଞା।
ହଁ, ନା ମୁଁ କଣ କହୁଥିଲି, କହୁନାହାନ୍ତି।
କୁହନ୍ତୁ, କୁହନ୍ତୁ, କୁହନ୍ତୁ।
ନା ମୁଁ କଣ କହୁଥିଲି ଆଉ ତୋମର ସେ ଯୋଉ ଗାଁ ରେ ଆମ୍ବ ବଗିଚା ଟା ନୁହଁ।
ଆଜ୍ଞା।
ଆପଣଙ୍କ ସେ ଆମ୍ବ ବଗିଚାଟା ଆପଣ ଗାଁ ଅନୁଷ୍ଠାନକୁ ଦେଇ ଦେଉନାହାଁନ୍ତି?
ହଉ ଦେଇଦବା ଆଉ। ଆପଣ ଆମ୍ବ ବଗିଚା ଟା ନେଇ କଣ କରିବେ?
ଆମ୍ବ ବଗିଚା ଟା କଣ ଆମର ସେ ଯୋଉ ତାରିଣୀ ମନ୍ଦିର ପାଖରେ ମନ୍ଦିରର ମନ୍ଦିରରଚୁ ଏରିଆ ସଟେଜ୍ ହଉଛି ବୁଝିଲ କି। ଆମେ ପ୍ଲାନିଂ କରିଛୁ ଛୁ ଗାଁ ଲୋକ ସବୁ ବୈଠକ କରି। ଦଶ ପ-ଦଶ ପଚାଶ ଜଣ ବସି ଆଉ ଆପଣଙ୍କୁ ସେ ବୈଠକରେ ଫୋନ୍ କରିଥାନ୍ତୁ। ଆଉ ଆପଣଙ୍କ କଲ୍ ବିଜି ଦେଖେଇଲା ସେଥିପାଇଁ ଆପଣଙ୍କ କଲ୍ ଟି ଲାଗିଲାନି। ଆମେ ସେଥିପାଇଁ ବାରମ୍ବାର ଆପଣଙ୍କୁ ଫୋଲ୍ କଲୁ ଫୋନ୍ କଲ୍ କଲୁନୁ। ଆମେ କହିଲୁ ଟିକେ ପ-ପର୍ସନାଲି ଆପଣଙ୍କୁ ଜଣେଇବୁ ପ୍ରଥମେ। ତାପରେ ତାପରେ ଗାଁ ଲୋ-ଗାଁ ଲୋକକୁ ଜଣେଇବୁ।
ହ
ଆମର ଜେଗା ସଟେଜ୍ ହଉଛି ନା, ମନ୍ଦିର ଟା ଛୋଟ ହଉଛି। ଆମେ ଭାବୁଛୁ ଗାଁ ଲୋକ କିଛି ମିଶି ପଇସା ତଳେଇ ଭଲ ମନ୍ଦ ସବୁଠୁ ଯୋଗାଡ ଯନ୍ତ୍ର କରି ମନ୍ଦିରର ଉନ୍ନତିକରଣ ପାଇଁ ମନ୍ଦିରଟି ବଡ ଆକାରରେ ବଢେଇଥାନ୍ତୁ ନିଜ ତିନି ତିିନି ଦିନ ହୋମ ଯଜ୍ଞ କରିଥାନ୍ତୁ।
ଠିକ୍ ଅଛି ଯଦି ଗାଁର ଉନ୍ନତିକରଣ ପାଇଁ ଗାଁର ଏତେ ଡେଭଲପମେଣ୍ଟ ପାଇଁ ଆପଣ ଚିନ୍ତା କରୁଛନ୍ତି। ତାହେଲେ ଆମର ସେଇ ଜମିଟା ତ ଫାଙ୍କା ପଡ଼ିଛି ଆପଣ ନେଇଯିବେ ଆଉ। ନେଇକି ମନ୍ଦିର କାମରେ ବିନିଯୋଗ କରିବେ ଆଉ।
ଯାହା ହଉ ଶୁଣିକି ବହୁତ୍ ଭଲ ଲାଗିଲା ଆପଣଙ୍କର ଏତେ ବଡ଼ ହୃଦୟ। ଆପଣ ଗୋଟିଏ ଥର ହିଁ ଭାବିଲେନି ଜମି ପ୍ରାୟତଃ ଅଢ଼େଇ ମାଣେ ହେବ ଆପଣ ଗୋଟେ ଥର ଭାବିଲେନି ଆପଣ କହିଦେଲେ ପାଟିରେ ଠାକୁରଙ୍କୁ ଦାନ କରିଦେବେ ଆପଣ ଯାହା ହଉ ଶୁଣିକି ଖୁସି ଲାଗିଲା। ଯାହା ହେଉ ଆପଣ ଏତେ ଏତେ ଏତେ ଜମି ଦାନ କରିବେ ଭଗବାନଙ୍କୁ କିନ୍ତୁ ଆପଣ ଏ ଗାଁକୁ ଆସୁଛନ୍ତି ସରକାରଙ୍କ ସ୍କିମ୍ ପାଇଁ ଏଇଟା ଶୁଣିକି ବହୁତ୍ ଖରାପ ଲାଗିଲା।
ନିଶ୍ଚିନ୍ତ ଯେହେତୁ ସରକାର ସମସ୍ତଙ୍କୁ ଦେଉଛି ସମ ସ୍ତେ ସେ ସୁବିଧା ସୁଯୋଗ ପାଇବାର ହକଦାର ନାଁ। ତ ଯେହେତୁ ଆମେ ମାନେ ଯେ କେତେ ବର୍ଷ ସହରରେ ରହିଲେ ବି ଆମର ତ ଆଡ୍ରେସ ଟା ରହୁଛି ଗାଁ ର ନା। ଯେହେତୁ ଆମର ଆଡ୍ରେସଟା ଗାଁରେ ରହୁଛି ଆମର ଯେତେବେଳେ ହେଲେ ବି କୋଡିଏ ବର୍ଷ ହଉ ତିରିଶ ବର୍ଷ ହଉ ଚାଳିଶ ବର୍ଷ ହଉ ଆମେ ପୁଣି ସେଇ ଆମ ଗାଁକୁ ଫେରିବୁ। ଯେତେବେ ବି ଗାଁକୁ ଫେରିବୁ ଆମର ଯୋଉ ବାସଭବନ ଯୋଉଟା ସେଇଟାର ଆମର ରେସିଡେନ୍ସଟା ସେଇଟା ହିଁ ଥିବ ନା। ତ ଆମେ ବର୍ତ୍ତମାନ ସେଇଟାରେ ତଦାରଖ କରୁଛୁ। ଆଉ ତା ସହିତ ଯେଉଁ ଗମେଣ୍ଟ ସ୍କିମ୍ ଗୁଡ଼ାକ ଆସୁଛି ଆମ ଘରର ନମ୍ବର ହିସାବରେ ଏମିତି ତାର ଲାଭ ଉଠଉଛୁ।
ହଁ ଆପଣ ହାତ ଛଡ଼ା କରିବା ପାଇଁ ଆପଣ ଯେଉଁଟା କହୁଛନ୍ତି ମୁଁ ସେଟା ବୁଝିପାରୁଛି।
ଆଜ୍ଞା।
ହଁ। ଆଉ ଆପଣ ଆସିବେ ପୁଣି ଏଇ ମାସରେ ଆସିବେ ନା ନାହିଁ ଜୁଲାଇ ମାସରେ ଆସିବାର ନାହିଁ ଆପଣଙ୍କର?
ଦେଖିବା ଏଇ ମାସ ଯଦି ସମୟ ସୁବିଧା ମିଳେ ଟିକେ ଯାଇ ଗାଁ ଆଡେ ବୁଲି ଆସିବା ଆଉ।
ଆଚ୍ଛା।
ଆଉ ଆପଣଙ୍କ ଗାଁ ରେ ଏବେ ତ ବର୍ଷା ହେଇ ବହୁତ ପୁରା ମାନେ ପାଣିପାଗ ଅବସ୍ଥା ପୁରା ବହୁତ୍ ରାସ୍ତା ତ ବହୁତ୍ ଖରାପ ପାଣି ପୁରା ଜମା ହେଇଯାଇଥିବ ତ ଆପଣ କେମିତି କଣ ଏବେ ବର୍ତ୍ତମାନ ଗାଁ ରେ ସବୁ ଲୋକ ଚଳୁଛନ୍ତି?
ନାଇଁ ଆଜ୍ଞା କଣ ମୁଁ ଆପଣଙ୍କୁ କହିବି ଆଉ ପାଗଟା ଭଲ ଥିଲା କାଲି ବାହାଘର ଭଲ ମନ୍ଦ ସବ୍ ସବୁ ଗଲା ବରଯାତ୍ରୀ ସବୁ ଆସିଥିଲେ ଆଜ୍ଞା। ଆଖି ଆଗରେ ଆମେ ସବୁ ଅନେଇଛୁ ଆମକୁ ଛି ଛାକର କରିକି ଗାଁକୁ ଗଲେ। ଆଜ୍ଞା ମନରେ କିଛି କହିବାକୁ ମ ଆସୁଥିଲେ ମଧ୍ୟ କଥା ଆମେ କିଛି କହିପାରିଲୁ ନାହିଁ କାରଣ ଆମ ଗାଁର ଅବସ୍ଥା ହିଁ ଏଇଆ।
ଯେହେତୁ ଆମ ନିଜ ଗାଁ ଆଉ ଗାଁ ବିରୁଦ୍ଧରେ ତ ଶୁଣିପାରିବାନି।
ହଁ। ନାଇଁ ଆଜ୍ଞା କଣ କହିବା ବରଯାତ୍ରୀ ବାହାରୁ ଆସିଛନ୍ତି ଯେହେତୁ ଆମ ଗାଁ ରୁ ଗୋଟେ ଝିଅ ଯାଉଛି। ଆଉ ଆମେ ଝଗଡ଼ା କରିବା ନା ଶୋଭା ପାଇବ।
ଆଜ୍ଞା।
ହଁ। ଆଉ କଣ କରିବା ଆମ ଗାଁର ବି ଅବସ୍ଥା ସେଇଭଳିଆ। ଆଉ ଗୋଡ଼ ଟିପି ଟିପି ଚାଲିବାକୁ ପଡ଼ୁଛି ରାସ୍ତାରେ। ଟିପରେ ଚାଲିବାକୁ ପଡ଼ୁଛି। ଆଜ୍ଞା ଯେତେ ଥର ଘରୁ ବାହାରିବା ସେତେ ଥର ଗୋଡ଼ ଧୋଇବା। ଏମିତି ଲାଗି ରହିବ ଆଉ ଚାରି ମାସ ସେ ଆଉ ଡିସେମ୍ବର ମ୍ ମାସ ଯାକେ ଏମିତି ଲାଗି ରହିବ ଆଉ।
ହଁ।
ଆଜ୍ଞା।
ବର୍ତ୍ତମାନ ତ ଜୁଲାଇ ହେଲା। ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର, ଡିସେମ୍ବର ଯାଇକି କଣ ବର୍ଷା ହେବ ନାହିଁ? ବର୍ଷା ଆଉ ମିନିମମ୍ ଶ୍ରାବଣ, ଭାଦ୍ରବ ମାସ ହବ ଆଉ ଦୁଇ ତିନି ମାସ ତିନି ମାସ ହବ ଆଉ। ଏଇଟା ତ ଆଶାଢ ଚାଲିଛି ଶ୍ରାବଣ ଭାଦ୍ରବ ବ ଏଇ ତିନି ମାସ ରେଗୁଲାର ବର୍ଷା ହବ।
ହଁ।
ତାପରେ ଧୀରେ ଧୀରେ କମିଯିବ।
ହଁ। ଆଉ ଆପଣ ପୋଡ଼ ପିଠା କରିଥିଲେ କଣ କହୁଥିଲେ ଇଣ୍ଡକ୍ସନରେ କରିଥିଲେ?
ଆଜ୍ଞା ଆପଣ ତ କଣ ଖାଇଲେନି ଆପଣଙ୍କୁ ଭ ଯୋଉ କଣ ଲାଗିଲା ଘିଅ?
ହଁ ଆଜ୍ଞା ମୁଁ ଘିଅ ଖାଏନା ଆଉ ଘିଅ ଛେନା ଦହି କିଛି ଖାଏନା। କଣ କଣ ମୋର ରହିଯାଇଛି ଛୁଆବେଳୁ ଗୁଡ଼ା ଗନ୍ଧ ମୁଁ ଖାଏ ନା ଆଉ ବାନ୍ତି ଲାଗେ ଯାହା ଖାଏ ଆଉ।
କିନ୍ତୁ ପୋଡ଼ ପିଠା ଭଲ ଲାଗୁଥିଲା ନା ଭଲ ଲାଗୁନଥିଲା?
ହଁ ପୋଡ଼ପିଠା ଟା ଆଜ୍ଞା ଭଲ ହେଇଥିଲା। ଆଉ ଯେହେତୁ ମୁଁ ଘିଅ ଖାଏ ନା ମୁଁ ସେଥିପାଇଁ ବକଟେ ଟେଷ୍ଟ କଲି ଆଉ। ନାଇଁ ଭଲ ହେଇଥିଲା ପୋଡ଼ପିଠା ଭଲ ହେଇଥିଲା। ଇଣ୍ଡକ୍ସନରେ ଆପଣ କେମିତି କଣ କଲେ?
ଇଣ୍ଡକ୍ସନରେ କଣ କଲି ନା ଆମେ ଯେହେତୁ ମୁଁ ଭାବିଲି ଆମେ ତ କମ୍ ଲୋକ ଅଛୁ ଆଉ ଚୁଲି ଫୁଲି ତ ଲଗେଇକିରି କରିହବନି। ଆଉ ରୋଷେଇ ଫୋଷେଇ କଲାବେଳକୁ
ହଁ ଲଗେଇକି କରିହବ କିନ୍ତୁ ଆପଣଙ୍କୁ ଟାଇମ୍ ନାହିଁ ଆଉ।
ହଁ। ସମୟ ନାଇଁ ତାପରେ ମୁଁ ଯେହେତୁ ନା ଚୁଲିରେ କଲେ କଣ ଅଧିକ ଟିକେ ବଡ ପୋଡ ପିଠା ହେଲେ ସିଏ ବି ପ ଇଣ୍ଡକ୍ସନ ରେ ହେଇନଥାନ୍ତା, ଆମେ କମ ଲୋକ ବୋଲି ଛୋଟଟା ହେଲେ ହେଇଯିବ ନା ଆଉ। କିନ୍ତୁ ଯେହେତୁ କମ୍ ଲୋକ ଇଣ୍ଡକ୍ସନ୍ କଲେ ହେଇଯିବ। ମୁଁ ତେଣୁ ଭାବିଲି ମୁଁ କହିଲି କାଳେ ବସେଇବା ଦେଖିବା ଇଣ୍ଡେକ୍ସନ୍ ରେ ଗୋଟେ କରିବା ଟ୍ରାଏ କେମିତିଆ ହଉଛି। ଆଉ ଅଧିକ ଲୋକ ହେଇଥିଲେ ସେଇଟା ତ ଇଣ୍ଡକ୍ସନ ରେ ଯେତିକି ବଡ ପିଠା ହବ ସେ ହବନି ନା ସମସ୍ତଙ୍କୁ। କାରଣ ପି ହେଇ ଥିଲା ବୋଧେ ଗୋଟେ କଂସାରେ ଯୋଉ ସବୁ କଂସାରେ ଖାଆନ୍ତି, ସେଥିରେ ଅ ଅଧ କଂସା ମାନେ କଂସା ଟା ଭଳିଆ ତଟା ହେଇଥିଲା। ତାଠୁ କଂସା ଟା ଏତେ ଚଉଡା ହଉଛି ସେ ଆହୁରି କମ ହବ ଅଧ କଂସା ପିଠା ବାହାରିବ। ଆଉ ସେଇ ଛୋଟ ମାନେ ଇଣ୍ଡୋ ଯୋଉ ମାତ୍ରାରେ ପିଠାଟା ହେଇପାରିବ ଆଉ। ଆଉ ଅଧିକ ଲୋକ ଥିଲେ ତ ବଡ ସାଇଜ୍ ପିଠା ହେଲେ ସେ କଢେଇ ରେ ହିଁ ଦିଆହେବ ଆଉ କଢେଇ ଟା ଚୁଲିରେ ବସିକି ହବ।
ହଁ ନାଇଁ ଚୁ ଇଣ୍ଡକ୍ସନ ଅପେକ୍ଷା ଅକ୍ଷା ସେଦିନ ଇଣ୍ଡକ୍ସନ କରିଥିଲା ଆଜ୍ଞା ଭଲ ହେଇଥିଲା କିନ୍ତୁ ଇଣ୍ଡକ୍ସନ୍ ଅପେକ୍ଷା ଚୁଲିରେ ଟେଷ୍ଟ ଟା ଭଲ ଆସିବ। କାରଣ ଚୁଲିରେ ଆମର ତଳୁ ନିଆଁ ଜଳିବ ଆମର ଓପରେ ନିଆଁ ନନ୍ଦା ହେବ।
ଆଜ୍ଞା
ହଁ ସେଟା ଆମର ଭଲ ଟେଷ୍ଟ ଆସିବ ନା।
ହଁ ଚୁଲି ଜିନିଷ ନିଶ୍ଚିନ୍ତ ଭାବେ ଛାଡିବ ଚୁଲି ରୋଷେଇ ଇଣ୍ଡକ୍ସନ ରୋଷେଇ ଗ୍ୟାସ ରୋଷେଇ ଛାଡିବ ନା ସେଇଟା ନିଶ୍ଚିନ୍ତ ଭାବେ ଛାଡିବ। ନା ମୁଁ ଯେହେତୁ ମୁଁ କହିଲି ଚୁଲିରେ କରିବାର ନାହିଁ ତ। ମୁଁ ସେଥିପାଇଁ ଗୋଟେ ଟ୍ରାଏ କରୁ କରୁ କରିଦେଇଥିଲି ଗୋଟେ ଇଣ୍ଡକ୍ସନରେ ଆଉ।
ହଁ ନାଇଁ ଯାହା ହଉ ଆପଣ ଗୋଟେ ଭାବିଚିନ୍ତି ଗୋଟେ ଭଲ ବୁଦ୍ଧି ଲଗେଇ ଆପଣ କରିଥିଲେ। ଯାହା ହଉ ଭଲ ହେଇଥିଲା।
ଆଜ୍ଞା
ହଁ ଯା ହଉ ଆପଣ ଗୋଟେ ନୂଆ ତରିକା ସବୁ ଚେଷ୍ଟା କରୁଛନ୍ତି ନା ଆପଣଙ୍କୁ ମାନିବାକୁ ପଡିବ ଆପଣଙ୍କୁ ଧନ୍ୟବାଦ।
ହଁ ଆପଣ ପୋଡ଼ପିଠା ଖାଇକିରି ଆପଣଙ୍କର ମନ୍ତବ୍ୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
ଆଜ୍ଞା ଆଜ୍ଞା ଆପଣ ଏମିତି ମୋର ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ସର୍ବ ସର୍ବଦା ରହିଛି। ଆପଡ଼ ଏମିତି ମାଡି ଚାଲନ୍ତୁ।
ଆଜ୍ଞା
ହଁ
ଆମ ବାପା ମଧ୍ୟ କହୁ ଥିଲେ କହୁଥିଲେ ଆଉ ଗୋଟେ ଦିନ ସେମିତି ଟିକେ ପୋଡ଼ପିଠା ପୋଡ଼ି ଦଉନ। ପ୍ରେସରେ କିଛି ପରିଶ୍ରମ ପଡ଼ିବନି ଟିକେ ପୋଡ଼ିଦଲେ ଆମେ ଖାଆନ୍ତେ ମୁଁ କହିଲି ହଉ ଦିନେ କରିବା ଆଉ।
ହଁ ନାଇଁ ମନେ ରଖି ଆପଣ ଗୋଟେ ଥର କରନ୍ତୁ କିଛି ଅସୁବିଧା ନାହିଁ ଆପଣ କରନ୍ତୁ ଗୋଟେ ଥର ହଉ ସମୟ ହେଇଗଲାଣି ଆଜ୍ଞା ଆପଣ ରଖିପାରିବେ।
ଆଜ୍ଞା